ହାଲୋ।
ହାଲୋ।
ହଁ ମ୍ୟାଡ଼ାମ୍ କୁହନ୍ତୁ। ଶୋଇଚି ଆପଣ କଣ କରୁଚନ୍ତି?
ମୁଁ ବସିଚି।
ଆଚ୍ଛା।
ତ ଆମେ ଆମ ଟପିକ୍ ଉପରେ କଥା ହେବା। ଆମ ଟପିକ୍ ଥିଲା ଏଇ ଯୋଉ ପର୍ବପର୍ବାଣି ଉପରେ ତ ମୁଁ କହିବାକୁ ଗଲେ ଜଗନ୍ନାଥ ମନ୍ଦିରରେ ବର୍ଷରେ ଅନେକ ସଂକ୍ରାନ୍ତି ହୁଏ। ଯାହାକି ଆମେ ନା ଜଗନ୍ନାଥ ମନ୍ଦିରେ ହୁଏ। ସେଗୁଡ଼ା କିଛି ଜାଣିଚ?
ଜଗନ୍ନାଥ ମନ୍ଦିରରେ ସଂକ୍ରାନ୍ତି ହୁଏ।
ହୁଁ।
ଆଚ୍ଛା କଣ କଣ ସବୁ ସଂକ୍ରାନ୍ତି ହୁଏ?
ଆମର ତ ଫାଷ୍ଟ ସଂକ୍ରାନ୍ତି ହଉଚି ହଁ ଜଗନ୍ନାଥ ମନ୍ଦିରରେ ବର୍ଷରେ ଅନେକ ସଂକ୍ରାନ୍ତି ପାଳନ ହୁଏ। ଆ ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରନ୍ତି ସେହି ଦିନକୁ ସଂକ୍ରାନ୍ତି ବୋଲି କୁହାଯାଏ। ଏହା ମାନେ ଏ ଜଗନ୍ନାଥ ଟେମ୍ପୂଲରେ ମଧ୍ୟ ପାଳନ କରାଯାଏ। ଯାହାକି କହିବାକୁ ଗଲେ ମୁଖ୍ୟ ସଂକ୍ରାନ୍ତି ମାନେ ହଉଚି ମକର ସଂକ୍ରାନ୍ତି ଆମର ଜାନୁଆରୀରେ ପାଳନ ହୁଏ। ମକର ଚାଉଳ ଭୋଗ କରାଯାଏ। ଯାହାକି ଆମର ଓଡ଼ିଆ ମାନଙ୍କର ନୂଆ ନ ମାନେ ନବବର୍ଷ ବୋଲି କୁହାଯାଏ। ଆମର ପଣା ସଂକ୍ରାନ୍ତି ବା ଆମର ମେଷ ସଂକ୍ରାନ୍ତି କୁହାଯାଏ। ଏହା ଓଡିଆର ଆଉ ଅ ପଣା ବା ମିଠା ପାନ୍ୟ ଭୋଗ ଲଗାଯାଏ।
ତ ଗୋଟେ ବର୍ଷରେ ବାରଟା ସଂକ୍ରାନ୍ତି ହୋଇଥାଏ।
ହଁ ଏମିତି କିଛି ଯାହା ଆମର ଓଡିଆ ମାନଙ୍କର ତ କହିବାକୁ ଗଲେ ଅ ଆମର କିଛି ଅଛି ଯେ ଆମେ ବାର ବର୍ଷରେ ତେର ପର୍ବ ଯେମିତି ସେମିତି ସଂକ୍ରାନ୍ତି ବି ବାର ବାର ବର୍ଷରେ ବାର ହିଁ ବୋଧେ ଏମିତି କିଛି ମୁଁ ଜାଣିନି ଭଲ
ବାଦ୍ ହିଁ ଅଛି।
ହୁଁ ତ ମୁଁ କହୁଚି ଯେ ମୁଁ କହୁଚି ଯେ ଆମର ଜଗନ୍ନାଥ ମନ୍ଦିରରେ କୋଉ କୋଉ ସଂକ୍ରାନ୍ତି ପାଳନ ହୁଏ ବୋଲି
ହଁ କୁହନ୍ତୁ।
ତ ଏହା ଓଡ଼ିଆର ନବନବବର୍ଷ ବା ମି ପଣା ଆଉ ମି ଠା ପାନୀୟ ଭୋଗ କରାଯାଏ ଆମର ଯୋଉଟା ପଣା ସଂକ୍ରାନ୍ତିରେ। ମିଥୁନ ସଂକ୍ରାନ୍ତି ହଉଚି ଆମର ରଜ ପର୍ବ ଯୋଉ ଆରମ୍ଭ ଏବେ ଯଉ ଚାଲିବ ରଜ ପର୍ବର ଆରମ୍ଭ ଶେଇ ଦିନ ବିଶେଷ ପୂଜା ହୁଏ ହଁ। ତ ଯାହାକି ଆମର ଦୁତୀୟ ଦିନ ହୁଏ ନା ମଥୁନ ସଂକ୍ରାନ୍ତିତ ଟା। ରଜର ଦ୍ୱତୀୟ ଦିନ ବୋଧେ?
ହଁ।
ତାପରେ ଆମର ହଁ ତାପରେ ଆମର କଙ୍କରୋଡ଼ କଙ୍କକ୍ରୋଟ ସଂକ୍ରାନ୍ତି।
କର୍କଟ ସଂକ୍ରାନ୍ତି।
ଯାହାକି ଆମର ବର୍ଷା ଋତୁରେ ଆରମ୍ଭ ସମୟ। ମନ୍ଦିରରେ ନୀତି ପାଳନ ହୁଏ।
ହଁ।
ତାପରେ ଆମର ହେଇଚି
ମକର ସଂକ୍ରାନ୍ତି।
ମକର ସଂକ୍ରାନ୍ତି କହିଲ ନା ତାପରେ ଆମର ତୁଳା ସଂକ୍ରାନ୍ତି। ଶରଦ ଋତୁ ସମୟରେ ହୁଏ ବିଶେଷ ଭୋଗ ଓ ପୂଜା କରାଯାଏ। ତାପରେ ଆମର ଲାଷ୍ଟ ରହିଚି ଧନୁ ସଂକ୍ରାନ୍ତି ଏ ସମୟରେ ଧନୁ ମୁଆଁ ଭୋଗ ଲଗାଯାଏ, ସକାଳୁ ପୂଜା ହୁଏ ଏଇଟା ଯୋଉଟା ଆମର।
ହଁ।
ଏମିତି ତୁମେ କଣ ଜାଣିଛ କହିଲ ପର୍ବପର୍ବାଣି ଉପରେ?
ମୁଁ ସଂକ୍ରାନ୍ତି ବୋଲି ଫାଷ୍ଟ ଦେଖନ୍ତୁ ଅ ମେଷା ସଂକ୍ରାନ୍ତି ମିଥୁନ ସଂକ୍ରାନ୍ତି ଯୋଉଟା କି ଏବେ ମିଥୁନ ସଂକ୍ରାନ୍ତି ହବ।
କର୍କଟ ସଂକ୍ରାନ୍ତି ସଂକ୍ରାନ୍ତି ତୁଳା ସଂକ୍ରାନ୍ତି ଧନୁ ସଂକ୍ରାନ୍ତି ଆଉ ପଣା ସଂକ୍ରାନ୍ତି। ମକର ସଂକ୍ରାନ୍ତି। ସେତିକି ଜାଣିଚି ମକର ସଂକ୍ରାନ୍ତି ଆମେ ଏମିତି ପାଳନ କରୁ। ସକାଳେ ଶୀଘ୍ର ଉଠିକିରି ସ୍ନାନ କରାଯାଏ। ତାପରେ ଭଗବାନ ସୂର୍ଯ୍ୟ ଓ ଘରର ଦେବାଦେବୀଙ୍କୁ ପୂଜା କରାଯାଏ। ତାପରେ ମକର ଚାଉଳ ପ୍ରସ୍ତୁତି କରାଯାଏ। ସେଥିରେ ଚାଉଳ କଦଳୀ ନଡ଼ିଆ ଗୁଡ଼ ଛେନା ଖିରି ଇତ୍ୟାଦି ମିଶାଯାଏ ଆଉ ଆ ଆଖୁ ଆଉ ବିଭିନ୍ନ ପ୍ରକାର ପନିପରିବା ଏ ପନିପରିବା କହୁଚି ଫଳମୂଳ ଆଉ ସାକର କନ୍ଦା ଆ ଆଉ ଚିନି ଗୁଡ ମାନେ ସବୁ ମିଶେଇକିରି ଆମେ କରିଦୋଉ।
ତାପରେ ମକର ଚାଉଳକୁ ଭୋଗ ଲଗାଇ ପରିବାର ସଦସ୍ୟମାନେ ପ୍ରସାଦ ଭାବରେ ଗ୍ରହଣ କରନ୍ତି ତାପରେ ଦାନ ଧର୍ମ କରିବାକୁ ଶୁଭ ମନାଯାଏ ଆମର ଏପଟେ।
ଆଉ ଗାଁ ସହରରେ ବିଭିନ୍ନ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଯେମିତି କିି ମାନେ ଗୁଡି ଉଡା ଆଉ ବିଭିନ୍ନ ପ୍ରକାର ମାନେ ଯିଏ ଯେଉଁ
ହଁ ଏଇଟା ତ ଆମର ଆଗ ଏଇ ଗୁଡ ଗୁଡା ପରମ୍ପରାଟା ତ ଆମର ଆଗରୁ ରହିଚି।
ହଁ। ଏଇ ପର୍ବ ନୂଆ ଫସଲ ସୂର୍ଯ୍ୟଙ୍କର ପ୍ରତି ମାନେ ଆମର ପୂଜା ଆଗ୍ରହ ସବୁ ସୁଖ ସମୃଦ୍ଧି ମାନେ ଆଣିଦିଏ ଆଉ କଣ। ଆଉ ମିଥୁନ ସଂକ୍ରାନ୍ତି ତ ଆପଣ ଜାଣିଛନ୍ତି। ଅ ଯୋଉଟା କି ଆମର ଏବେ ରଜ ଟାଇମ ରେ ମିଥୁନ ସଂକ୍ରାନ୍ତି
ହୁଁ ରଜର ଦ୍ଵିତୀୟ ଦିନରେ ମିଥୁନ ସଂକ୍ରାନ୍ତି ଅଛି। ରାକ୍ଷୀ ପୂର୍ଣ୍ଣମା ଉପରେ କଣ
କଣ କହିଲେ?
ରାକ୍ଷୀ ପୂର୍ଣ୍ମା ଉପରେ ଯଦି ଆମର ଏବେ ଆସୁଛି ଆଉ ମାସେ ରହିଚି।
ରାକ୍ଷୀ ପୂର୍ଣ୍ଣମା।
ହୁଁ।
ଦେଖନ୍ତୁ। ରାକ୍ଷୀ ପୂର୍ଣ୍ଣିମା ହଉଛି ଆମର ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ଆମେ ପାଳନ କରୁ ସେଇଟା ହଉଛି ଆମ ଭାଇ ଭଉଣୀର ସ୍ନେହ ଆଉ ଭଲ ପାଇବା ସୁରକ୍ଷାର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ତ ଆମେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁ। ଆଉ ଭାଇର କପାଳରେ ଟିକା ଲଗାଉ ଆଉ କଥା ଖୁଆଇ ତା ଦୀର୍ଘାୟୁଆ ମଙ୍ଗଳ କାମନା ପାଇଁ ଭଗବାନଙ୍କ ପାଖେ ମାନେ ଭଗବାନଙ୍କ ପାଖେ ପୂଜା କରୁ ଆଉ ହଁ। ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭାଇ ସୁରକ୍ଷା ଦେବା ପାଇଁ ଆମେ ତା ହାତରେ ରାକ୍ଷୀ ବାନ୍ଧୁ କିନ୍ତୁ ସେ ଆମକୁ କିଛି ଗିଫ୍ଟ ଦେଇଥାଏ।
ସେଇ ଗିଫ୍ଟ ପାଇଁ ବି ଝଗଡ଼ା ଲାଗେ।
କେମିତି ହଁ।
ତ ରାକ୍ଷୀ ପୂର୍ଣ୍ଣିମା ଦିନ ଅନେକ ସ୍ଥାନରେ ଗହ୍ମା ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ।
ହୁଁ।
ଅ ଏହି ଦିନ ଗାଈ ଆଉ ଗୃହପାଳିତ ପଶୁ ମାନଙ୍କୁ ବି ପୂଜା କରାଯାଏ। ଆ ଏଇ ଏଇ ପର୍ବତ ଆମର ପାରିବାରିକ ସମ୍ପର୍କକୁ ଆହୁରି ମଜବୁତ କରିଦିଏ। ଭାଇ ଭଉଣୀର ସ୍ନେହ ମମତାକୁ ବଢ଼ାଏ। ତ ଏହୀ ପରି ଭାବେ ଆମେ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁ।
ପୂର୍ଣ୍ଣିମା ତ କହିବାକୁ ଗଲେ ଓଡ଼ିଶାର ଗୋଟେ ପବିତ୍ର ପର୍ବ ଯାହା ଆମର ଜ୍ୟୈଷ୍ଠ ମାସର ପୂର୍ଣ୍ଣିମା ଦିନରେ ପାଳନ କରାଯାଏ। ଏହି ଦିନରେ ବିଶେଷ କରି ମହିଳାମାନେ ବାଉ କନଝିଅ ମାନଙ୍କ ବହୁତ ଭକ୍ କ୍ତୀ ସହିତ ପାଳନ କରନ୍ତି ଆଉ
ଷକ ମାନେ ନିଜର ଗାଈ ଆଉ ବଳଦ ଅନ୍ୟ ଗୃହ ପାଳିତ ପଶୁଙ୍କୁ ପୂଜା କର ନ୍ତି ଏଇଟା ହଉଛି କୃଷକ ମାନଙ୍କ କୃଷି ଭିତ୍ତିକ ପର୍ବ ଆଉ
ହଁ ଆଉ ଏ କି ଆମେ ପାଳନ କେମିତି କରାଯାଏ? ଏହି ଦିନ ସୁଦଶା ବ୍ରତ ଭାବରେ କରାଯାଏ ମହିଳାମାନେ ଉପବାସ ରଖି ଲକ୍ କ୍ଷ୍ମୀ ଦେବୀଙ୍କ ପୂଜା କରନ୍ତି ଘରେ ଝୋଟି ଚିତା ଆଉ କରନ୍ତି ପୂଜା ପରେ ପ୍ରସାଦ ବଣ୍ ଣ୍ଟନ କରାଯାଏ ଆଉ ଘରେ ଖୁସି ଥାଆନ୍ତି ଓ ସମୁଧ୍ରୀ ପାଇଁ ବ୍ରତ କରାଯାଏ ମହିଳାମାନେ ନିଜ ପରିବାର ମଙ୍ଗଳ ଆୟୁଷ ପାଇଁ ପ୍ରାର୍ଥନା କରନ୍ତି କୁଆଁରୀ ଝିଅମାନେ ଭଲ ବର ପାଇବାରେ ହିଁ ବ୍ରତ କରନ୍ତି। ଆମକି ରଜ ପର୍ବ ସହ ସମ୍ପର୍କ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଆମର ରଜପର୍ବ ଯାହାକି ଏବେ ଆସିବ। ଯାହା ଓଡ଼ିଶାର ଅତ୍ୟନ୍ତ ପ୍ରସିଦ୍ଧ ଝିଅମାନଙ୍କ ପର୍ବ। ରଜ ପର୍ବ ତ ତୁ ଜାଣିଥିବ ଆମର ଝିଅ ମାନଙ୍କ ପର୍ବ।
ହଁ।
ସର ସରଳରେ କହିବାକୁ ଗଲେ କମ୍ଭା ପୂର୍ଣ୍ଣିମା ହଉଛି। ମହିଳା ମାନଙ୍କ ଭକ୍ତି ପରିବାର ମଙ୍ଗଳ ଓ ଲଖ ହିଁ ପୂଜାର ପର୍ବ।
ହଁ,।
ଲକ୍ଷ୍ମୀ ପୂଜା କେମିତି ହୁଏ ଜାଣିଛନ୍ତି?
ମାଣବସା ଗୁରୁବାର?
ହଁ ସେମିତି କିଛି ମାଣବାସା ଗୁରୁବାର ତ ଆମର ସେଇଟାବି ଲକ୍ଷ୍ମୀ ପୂଜା କିନ୍ତୁ ସେଇଟା ଅଲଗା ରହି ଯାଏ
ମୁଁତ ମାଣବସା ଗୁରୁବାର ବିଷୟରେ କିଛି ଜାଣିଛି।
ହଁ।
ତ ଦେଖନ୍ତୁ ଆମର ମାଣବସା ଗୁରୁବାର ଡିସେମ୍ବର ମାସ
ଟାଇମ ହେଇଗଲାଣି ଯେହେତୁ ତ ଟିକେ କମରେ ହିଁ କହିଦିଅନ୍ତୁ।
ଆଚ୍ଛା କମରେହିଁ ମୁଁ ଶାଟକଟ ରେ କହିଦେଉଛି। ମାଣବସା ଗୁରୁବାର ଆମର ଓଡିଶାର ଗୋଟେ ପର୍ବ। ଯୋଉଟା କି ପ୍ରତ୍ୟେକ ଘରେ ଗୁରୁବାର ଦିନ ଆମେ ମା ଲକ୍ଷ୍ମୀଙ୍କୁ ପୂଜା କରୁ
ଲକ୍ଷ୍ମୀ ପୂଜା ଯେହେତୁ ହର ଧନ ଓ ସମ୍ପତ୍ତି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜା, ଓଡ଼ିଶାରେ ଏଇ ବିଶେଷ କରି ଗୁରୁବାର ବୋଲି-ଇ ଏଇ ପର୍ବ ଦିନରେ କରାଯାଏ। ଗୁରୁବାର ଦିନ ହିଁ ଲକ୍ଷ୍ମୀପୂଜା କରାଯାଏ।
ତ ଆମେ ଘର ଦ୍ୱାର ମାନେ, ଅଙ୍ଗନକୁ ପୁରା ସଫାକରି ଚାଉଳ ଗୁଣ୍ଡରେ ସୁନ୍ଦର ଝୋଟି ଚିତା ଅଙ୍କନ କରି ଲକ୍ଷ୍ମୀ ଦେବୀଙ୍କୁ ପୂଜାକରି ତା'ପରେ-ଏ ତାଙ୍କର ପୁରାଣ ପଢୁ, ଲକ୍ଷ୍ମୀ ପୁରାଣ। କ୍ଷୀରି, କାକରା, ମଣ୍ଡା ଚକୁଳି ଇତ୍ୟାଦି ଭୋଗ ଲଗାଉ। ଘରେ ସୁଖ ଶାନ୍ତି ଆଉ ସମୃଦ୍ଧି ପାଇଁ ଏହି ଓଷା ଆମେ କରୁ। ପରିଷ୍କାରତା ଭକ୍ତି ଓ ସମ୍ମାନତା ବାର୍ତ୍ତା ଦିଏ। ଆ ଓଡ଼ିଆ ଘରେ ଏହି, ଏହା ବହୁତ, ଶ୍ରଦ୍ଧା ଆଉ ନିଷ୍ଠାର ସହ ଆମେ ପାଳନକରୁ। ଆଉ, ଦେଖି ଦେଖନ୍ତୁ ଲୋକକଥ୍
ଏଇଟା ମାନେ ଏଇ-ଇ ହଁ କୁହ।
ହଁ, ଲୋକ କଥାକୁ ଦେଖିବାକୁ ଗଲେ, ମାଣବସା ଗୁରୁବାର ସହ ଜଡ଼ିତ ଆମ ଲକ୍ଷ୍ମୀ ପୁରାଣରେ ମା ଲକ୍ଷ୍ମୀ ସମସ୍ତଙ୍କୁ, ସମାନ ଭାବରେ ଦେଖିବା ଓ ପରିଷ୍କାର ରହିବାର ଶିକ୍ଷା ଦେଇଛନ୍ତି।
ଏଇଟାକୁତ ସାଧାରଣଣରେ କହିବାକୁ ଗଲେ, ମାନେ ଆ ଲକ୍ଷ୍ମୀପୁରଣ ମାନେ ଲକ୍ଷ୍ମୀ ପୂଜାରେ ପା ଗୁରୁବାରରେ ଗୋଟେ ଆମର ବିଶେଷ ପରମ୍ପରା ରହିଛି, ଯାହାକି ଆଁ ଗୁରୁବାରେ ମହିଳାମାନେ ଲକ୍ଷ୍ମୀ ପୁରାଣ ପାଠକରିବେ। ଆ ବାକି ଘର ଦ୍ୱାରର ଆମର ଯଉ ଝୋଟି ଦିଆହବ ତ ମା ଲକ୍ଷ୍ମୀମ ପାଦ ଚିତ୍ର କରାଯାଏ। ଏଇଟା ଆମର ପରମ୍ପରା ଅଛି। ଠିକ୍ଅଛି, ତୋ ଟାଇମ୍ ହେଇଯାଇଛି ଦେନ୍ ରଖୁଛି।